ହ୍ୟାଲୋ
ହ୍ୟାଲୋ ଆସୁଛ ତ
ହ୍ୟାଲୋ ହଁଁ ମୁଁ କହିଲି କଣ କରୁଥିଲ
ଶୋଇଥିଲି ଆପଣ କଣ କରୁଛନ୍ତି
ଏ ବସିଥିଲି ମୁଁ କହିଲି ମୋର ଫୋନ୍ କରୁଥିଲି କଣ କହିଲ ଉଁ ଆମ ଘରଲୋକ ଗୋଟେ ଜାଗା ପିକିନିକ୍ ଯିବାର ଅଛି ହେଲା କୋଉଁଠିକି ଯିବୁ ଜାଣିପାରୁନି ମାନେ ଏମିତି କିଛି ଭଲ ଜାଗା ଅଛି କି ଯିବା ପାଇଁ
ପିକିନିକ୍ ପାଇଁ ବେଷ୍ଟ ସ୍ପଟ୍ ହେଉଛି ମାନେ ଯୋଉ ପାହାଡ଼ିଆ ଜାଗା ସବୁ ଯେମିତି କି ଆମର ହେଇଗଲା ତାରା ତାରିଣୀ ସିଆଡେ ତାରାତାରିଣୀ କୋରାପୁଟ ତାପରେ ମନ୍ଦିରକୁୁ ଦେଖିଲେ ମୁଁ ତ ଜାଣିଲି ପରେ ତାରା ତାରିଣୀ ବଢ଼ିଆ ମନ୍ଦିର ମୁଁ ଦେଖିଥିଲି ଆମର କଲେଜ୍ ରେ ପିକିନିକ୍ ହେଇଥିଲା ମୁଁ ଯାଇଥିଲି ହୁଁ
ଆଛା ତାରା ତାରିଣୀ ନା ଏଇଠୁ କେତେ ବାଟ ତଥାପି ହବ ହ୍ୟାଲୋ
ଆପଣ କୋଉ ସାଇଡିରେ ରହୁଛନ୍ତି
ହଁ ମୁଁ ଏପଟେ ବାଡ଼ି ପଛପଟେ
ଆଚ୍ଛା
ମୁଁ ସେଇଆ ଭାବୁଛି କୋରାପୁଟ୍ ଗଲେ କେମିତି ହବ ଏଇନା ତ କୋରାପୁଟ୍ ଗଲେ ବି ଭଲ
ହୁଁ କୋରାପ ହଁ ହଁ
ପଡାକୁ ଗରମ ଦିନ ମାନେ ଅଛି ଏବେ ଟିକେ ଏବେ ସିନା ଟିକେ ଟିକେ ବର୍ଷା ହେଉଛି ଆଗରୁ ତ ପୋରାପୁନ ପୁରୀ ନା ସମ୍ବଲପୁର
କୋରାପୁଟ ଟା ଭଲ ଟିକେ ପାହାଡ଼ ଫାହାଡ ସେଇଟା ଭଲ ସେଇଟିକି ଯାଉନାହାନ୍ତି
ହୁଁ ତମେ କେବେ ଯାଇଛ?
ନାଇଁ ମୁଁ କେବେ ଯାଇନି କିନ୍ତୁ ଯିବାର ପ୍ଲାନ୍ ଅଛି।
ଆଛା ସେଇଆ ଆମ ଘଲୁ କହିଲେ କି କେବେ ଆମେ ଯାଇନା ଶୀତେଦିନେ ପି ଏବେ ମୁଁ ପ୍ଲସ ଥ୍ରୀ କରୁଛି।
ଆଛା ପ୍ଲସ ଥ୍ରୀ କଣ ଅନର୍ଶ ନେଇ କରୁଛନ୍ତି?
ପ୍ଲସ ଥ୍ରି ଓଡ଼ିଆ।
ପ୍ଲସ୍ ଟୁ କମ୍ପ୍ଲିଟ୍ ହେଇଛି ଏ ବର୍ଷ। ତ ରେଜଲ୍ଟ ବାହାରିଛି ଫର୍ମ ପକେଇଛି ପ୍ଲସ୍ ଥ୍ରୀ ପାଇଁ।
ଆଚ୍ଛା।
ତମେ କେବେ ପିକନିକ ତମ ଘର ଲୋକ ଯାଉନା କି ପିକନିକ୍?
ଘରେ ଟିକେ ସମସ୍ତେ ପ୍ରାୟ ବ୍ୟସ୍ତ ରହିଯାନ୍ତି ସବୁବେଳେ କେମିତି ସେବେ ସେମତି କି କିଛି ଟାଇମ୍ ମିଳେନି ଦୂର ଯାଗା ପିକନିକ୍ ଯିବା ପାଇଁ।
ଓହୋ। ଆମ ଘର ଲୋକ ସବୁ ବର୍ଷ ଯାଉ ଏ ବର୍ଷ ଶୀ ଶୀତ ଦିନ ଯାଇନଥିଲୁ ତ ଏବେ ସବୁ ରଜ କୁ ଏକାଠି ହେଇଥିଲୁ। ସବୁ କହିଲେ ଭୋଜି କରିବା ନହେଲେ ପିକନିକ୍ ଜି ଯିବା ଆମେ ସବୁ କହିଲୁ ପିକନିକ୍ ଯିବା ପାଇଁ। ତ ମତେ ପଚାରିଲେ କୋଉ ଜାଗାକୁ ଗଲେ ଭଲ ଲାଗିବ ଏବେ? ଯେହେତୁ ଖରା ହଉଛି। ସେତିକି ବଜେଟ ଥିବା ଦରକାର ନା ଯିବା ପାଇଁ।
ଉଁ ହୁଁ ହୁଁ। ଆମର ବି ସେମିତି ମାନେ ଘରେ ଏତେ କିଏ ଫ୍ରି ହୁଅନ୍ତିନି। ତାପରେ ପଢା ପଢିରେ ବି ଏଥର ଯେହେତୁ ମୋର ବୋର୍ଡ ଯୋଉ କାଉନସିଲ ଥିଲା। ସିଆଡେ ବି ଯାଇ ହେଲାନି। ତାପରେ ଭଉଣୀ ବି ମୋର ଟିକେ ଛୋଟ ସେଇଥିପାଇଁ ଏତେ ପ୍ଲାନ୍ ହେଇପାରିବନି। ପୁରୀ ତ ନର୍ମାଲ ଆମର ପ୍ଲାନ୍ ହେଇପାରୁନି ଯିବାକୁ ଆଉ।
ଉଁ ହୁଁ ନା ପୁରୀ ତ ଏଇ ଭୁବନେଶ୍ଵରରେ ମୁଁ ରହୁଛି କେତେ ଥର ଯିବା ଆସିବା କରୁଛି। ମାସକୁ ଥରେ ଆମେ ଯାଉଛୁ ପୁରୀ ବୁଲିକି ଆସଛୁ ସାଙ୍ଗମାନେ। ତମେ କୋଉ ସାଇଡ ରୁ କି?
ଆମେ କଟକ ସାଇଡ ରୁ।
ହଁ ଆମ ଘର ପ୍ରକୃତରେ ହଉଛି ଢେଙ୍କାନାଳ। ଢେଙ୍କାନାଳ ସାଇଡ। ତ ମୁଁ ଆସିକି ଭୁବନେଶ୍ୱରରେ ରହୁଛି। ଜବ୍ କରୁଛି।
ହୁଁ।
ଏଇଆ ଆଉ। ଭୁବନେଶ୍ଵର ପାଖ ତଥାପି ପୁରୀ ହେଇଯାଉଛି ଚା ଠାଏ କିଲୋମିଟର। କେତେବେଳେ କେମିତି ଟ୍ରେନରେ ଯାଇକି ବସ୍ ରେ ଯାଉ
ଘର କଟକ ନୁଉଁ ଆମର ଟିକେ ଗାଁ ଭିତରେ ହେଇଯାଉଛି ଘର ଟା। ଏଇଥିପାଇଁ ଆଜ୍ଞା।
ହଁ ସେଇଆ ମୁଁ ଭାବୁଛି ମୁଁ ଦେଖେ ପଚାରେ କାହାକୁ କୋଉଠିକି ବୁଲିଗଲେ ଭଲ ହବ।
ଆଉ ରଜ ଫଜ ଭଲରେ ସେଲିବ୍ରେଟ କରିଥିଲେ?
ହଁ ରଜ ଭଲ ସେଲିବ୍ରେସ ହେଇଥିଲା। ରଜ କଣ ହେଇଥିଲା ଫାଷ୍ଟ ଦିନ ଦେହ ଖରାପ ହେଇଯାଇଥିଲା। ଜାଣିଥିବ ତ ଗ୍ୟାସ କେମିତି କଣ କରିବା? ପେଟ ଫେଟ କାଟିୁଥିଲା ଫାଷ୍ଟ ଦିନ ପା। ଗାଁକୁ ଯାଇଥିଲି ଛୁଟି ନେଇକିଣା ତା ପର ମୁଁ ପଳେଇ ଆସିଲି। ତା ପରଦିନ ଆ ମଣ୍ଡେ ପଳେଇ ଆସିଲି। ଭୁବନେଶ୍ୱର ପଳେଇ ଆସିଲି। ମଣ୍ଡେ ଭୁବନେ ନେଶ୍ଵରରେ ଭଲ ରଜ ଆ ଭୁବନେଶ୍ଵରରେ ଏ କଲି ଆଉ ବୁଲାବୁଲି କଲି ଆଉ।
ଏବେ ତ ରଜରେ ତ ସବୁଆଡେ ମହୋତ୍ସବ ଏ ମାନେ ଏଇ ବର୍ଷ ମୁଁ ଦେଖିଲି। ଏତିକି ସବୁଆଡେ ପ୍ରାୟ ମହୋତ୍ସବ ହଉଛି।
ମହୋତ୍ସବ ହେଇସାରିଲିଣି। ମୁଁ କହିଲି ଗାଁ ଯୋଉମାନେ କରୁନାହନ୍ତି ବି ଗାଁ ରେ ଭଲ ହଉଛି। ସବୁଠି ଭଲ ହେଲା ନି।
ଆଜ୍ଞା ଆମର ବି ଏପଟେ ଭଲ ହେଇଛି।
ହଁ।
ଆମର ଏଜ୍ ଯୋଉ ଆମ ଗାଁରେ ବି ହେଇଥିଲା ପାଖ ଗୋଟେ ଗାଁ ରେ ବି ହେଇଥିଲା ମାନେ ମୋ ମାମୁଁ ଘର ସାଇଡ ଗତ ଆଡେ।
ହ
ସେଇଠି ଆମ ଘରେଇ ଟି। ଲାଗୁଚି ଆମର ଆମର କେହି ଆସିନଥିଲେ ଅଭିନେତା ଅଭିନେତ ଥିଲେ କିନ୍ତୁ ସେପଟ ସବୁ ଗାଁ ରେ ଆସିଥିଲେ ପୁଚି ଖେଳ ତାପରେ ଶଙ୍ଖ ଫକା ତାପରେ ଆମର ଯୋଉ ଗୀତ ତା ଯୋଉ ପଢନ୍ତି ହୁଳ ହୁଳି ସବୁ ହେଇଥିଲା। ହଁ ମ୍ୟୁଜିକ ଚେୟାର ବି ହେଇଥିଲା ଯିଏ ନାଚି ପାରିବ ଇଏ କରିପାରିବ ସବୁ ମାନେ ହେଇଥିଲା। ଆଉ ର ତିନି ଦିନ ହବାର ପ୍ଲାନ୍ ଥିଲା କିନ୍ତୁ ପାଞ୍ଚ ଦିନ ହେଲା।
ହୁଁ ବର୍ଷା ହେଇଗଲା ନା ଦି ଦି ନୀ ବର୍ଷା ସବୁ ଭଲ ହେଇ ଯାଇଥିଲା ସବୁ।
ଏବେ ଯୋଉ ନୂଆ ମୁଭି ବାହାରିଛି ଯାଇଥିଲେ ଦେଖିବାକୁ ରଜରେ?
କଣ କହିଲେ?
ମୁଁ କହିଲେ ରଜରେ ଯୋଉ ନୂଆ ନୂଆ ଫିଲ୍ମ ଗୋଟେ କଣ ଶିକାର ରଜର ଗୋଟେ ନୂଆ ଫିଲ୍ମ ଶିକାର ଯୋଉ ବାହାରି ଥିଲା ଦେଖିବାକୁ ଯାଇଥିଲେ?
ହଁ ଏଇ ଦି ତିନି ଦିନ ଦେଖିବାକୁ ଯାଇଥିଲି ଶୀତା।
ଭଲ ହେଇଛି ଫିଲ୍ମ ଟା?
ଆ ଭଲ ହେଇଛି।
ଆଉ ଯୋଉ ସେଇଟା ଗୋଟେ କଣ ମନ୍ତ୍ର ମୁୁଗ୍ଧ ଦେଖିଛନ୍ତି ନା ଦେଖିନାହାନ୍ତି?
ମନ୍ତ୍ର ମୁଣ୍ଡ ଯୋଉଦିନ ରିଲିଜ ହେଲା ତା ପରଦିନ ଯାଇକି ସାଙ୍ଗେ ସାଙ୍ଗେ ଦେଖିଥିଲି। ମୁଭିଟା ମସ୍ତ ହେଇଛି ମତ୍ର ମୁଣ୍ଡ। ମସ୍ତ ହେଇଛି ମସ୍ତ ହେଇଛି ଯେତେ ଥର ଦେଖିବ ସେତେ ଥର ଇଚ୍ଛା ହବ ଆଉ ଦେଖିବା ପାଇଁ।
ଆମର ତ ଗାଁ ଭିତରେ ଘର ହେଇଯାଉଛି ମୁଁ ଯାଇ ବିି ପାରୁନି ସିନା କୁଆଡେ ବାହାରେ ପଢେଇିଲେ ଯାଆନ୍ତି।
ବଛିପୁଆଡ଼।
ସେ ସବୁ ମୁଁଭି ଦେଖିଲିଣି ଏବେ ଯୋଉ ଆସିଛି। ଛକି ସୁୂନ ଯୋଉ ଆସିଥିଲା ଛକି ସୁୂନ ଯୋଉ ଅନୁଭବର ମୁଭି ଅଛି ଆସିଚି। ଏଟାବି ଏଟାବି କେତେ ବି ମସ୍ତ ହେଇଚି।
ଭଲ ହେଇଚି।
ଭଲ ହେଇଛି ଏବେ ଯୋଉ ପରଦିନ ଦେଖିବାକୁ ଯାଇଥିଲି। ମନ୍ତ୍ର ମୁଣ୍ଡ ର ଷ୍ଟୋରି ହଉଛି ମାନେ ଗୋଟେ ମାନେ ଥିବ ଫା ସବୁ ଜମିଦାରରେ ଥିବ ଗୋଟେ ଲୋକଟେ। ଜମିିଲାରୁୁ ତା ଝିଅ ଥିବ ମାନେ ତା ଝିଅ ଥିବ ଆଉ ତା ସ୍ତ୍ରୀ ଥିବ ସେ ଝିଅ ଟା କଣ କଲ ମାନେ ଗୀତ ଗାଇବାରେ ମାନେ ଗୀତ ଗାଉଥିବ ହେଲା। କିନ୍ତୁ ତା ବାପା କୁ ଜମି ଦେଲେକୁ ପସାରୁ ନାନ୍ତି ହଁ। ସେ ତାକୁ ପସନ୍ଦ ନଥିବ ତାକୁ ପସନ୍ଦ ନଥିବ କି ମୋ ଝିଅ ହେଇକି ରାଜକୁମାରୀ ହେଇକି ଗୀ ଗୀତ କାଇଁ ଗାଇବ ହେଲା ସେ ଗୀତ ଗାଇବ ତ ଗୀତ ଗ ମନ କ ତ ଯେହେତୁ ଗୀତ ଗାଇବାକୁ ମନା କରିଦବ ଏ ସିଏ ସୁଇସାଇଡ୍ କରିଦବ।
ହୁଁ ତାପରେ ତାର ଯୋଉ ଆତ୍ମା ଟା ବୋଧେ ଏଇ ସୂର୍ଯ୍ୟ ମହିଦେହରେ ପଶିବ।
ତା ମା ବି କେତେ ଦିନ ମଞ୍ଚିବ ତା ବାପା ବି କେତେ ଦିନ ମଞ୍ଚିବେ ତାପରେ ଏମାନେ ଯୋଉ
ଆଚ୍ଛା।
ଗୋଟେ ଆସିିବ ତିଆରି କରିବା ପାଇଁ ତା ଭିତରେ ତାଠି ଲାଗିଥିବ ତାର ଲାଗିଥିବ। ତାର୍ ଗୋଟେ ଇଚ୍ଛା ଥିବ କି ମୁଁ ମାନେ ମୁଁ ମୁଁ ଗୀତ ଗାଇବି ବାପ ଯେମିତି ମତେ ହଁ ମାନେ ହଁ କହିବେ ତୁ ଗୀତ ଗା ବୋଲି। ସେ ଇଛାଟା ଥିବ ବୋଲି ସେ ଯାଇପାରୁନଥିବ। ଓ ଲାଷ୍ଟ ହିରୋ ଟା ତାକୁ ମାନେ ଗୀତ ଗାଇବା ପାଇଁ ଦବ ତ ବାପା ହଁ କରିବ। ସେ ଭୂତ ଜୀବ କିନ୍ତୁ ସିଏ ପୁଣି ଆଉ ଗୋଟେ ମାନେ ସେ ନୂଆ ଜୀବନ ପାଇଥିବ। ସେ ଆ ପଛରେ ପୁଣି ଫେରିକି ଆସିବ। ଏଇରା ଷ୍ଟୋରି ହବ ଲାଗୁଚି ତାର ଟୁ ଡେ ଆସିବ।
ହଁ ଏମିତି ତ ସସ୍ପେନ୍ସ ମୁଁ ଭିତ ଆସେ ଆଉ।
ବହୁତ ବହୁତ ଇଏ ମାନେ ପୁରା ମୁଣ୍ଡ ମାନେ ଆମ ମୁଣ୍ଡ କିଛି ନାଇଁ। ମୁଁ ଏ ବି ଗାଁରେ କରୁଚି ମାନେ ଏଠାରେ ଏମିତି ଏଜାମ ଦଉଛି। କାଲି ଏକ୍ଜାମ ଦଉଚି ଯେ ଏଠୁ ଜବ୍‌ କରୁଛ। ମୁଁ ପ୍ଲସ ଟୁ ପରେ ନର୍ସିଂ କଲି ନର୍ସିଂ
ମୋ ସାଇଟ ରୁ
କଣ କହିଲେ?
ଆଚ୍ଛା ଆଚ୍ଛା। ମୁଁ ପ୍ଲସ୍ ଟୁ ପରେ ନର୍ସିଂ କରିକି ତାପରେ ଏବେ ପ୍ଲସ୍ ଥ୍ରୀ କରୁଛନ୍ତି।
ପ୍ଲସ୍ ଥ୍ରୀ ହଁ ଏଟା ପ୍ଲସ୍ ଥ୍ରୀ ଫାଷ୍ଟ
ଓହୋ। ମୋର ବି ଗୋଟେ ମାଉସୀ ହବ ସିଏ ବି ନର୍ସିଂ ତାର ପୋଥିଅର ସଇଲା। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆ